ହଁ କୁହ।
ମ୍ୟାଡ଼ାମ ଶୁଭ ସନ୍ଧ୍ୟା।
ସୁୁଭ ସନ୍ଧ୍ୟା। କଣ କରୁଥିଲେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ଶୁଣା ହେଲା।
ହଁ ଶୁଣ
ଇଏ କଣ କରୁଚନ୍ତି?
ଏବେ ବସିଛୁ ଆଉ।
ଆଉ ରୋସେଇ କଣ କଲେ?
ରୋଷେଇ ଭାତ ଡାଲି ଆଳୁ ଭରତା।
ଓହୋ ଆଉ ଆପଣଙ୍କର ସେପଟେ ପାଗ କେମିତି କଣ ରହିଛି?
ପାଗ ଭଲ ନାହିଁ ବହୁତ ଖରା ହଉଛି।
ଖରା ହଉଛି ନା ଗରମ ବହୁତ ହଉଛି ନା ଆମର ବି ଦୁଇ ଦିନ ଟିକେ ବର୍ଷା ଥିଲା ଏବେ କିନ୍ତୁ ପୁଣି ଗରମ ଆଉ ଚାଷବାସ ଆପଣଙ୍କର ଠିକ୍ ଠାକ୍ ଚାଲିଛି?
ନାଇଁ ଚାଷ ଆରମ୍ଭ ହେଇନି ତଳା ପଡିଛି ବର୍ଷା ତ ନାଇଁ ଚାଷ କଣ ହବ।
ଓହୋ। ଯେହେତୁ ଏଇଟା ବର୍ଷା ଦିନ ଆଉ ବାଡିରେ କଣ ସବୁ ଚାଷ କରୁଛନ୍ତି ପନିପରିବା?
ପନିପରିବା ଗଛ ସବୁ ଲାଗିଛି ବର୍ଷା ତ ନାଇଁ ଗଛ ଝାଉଁଳି ଯାଉଛି ତାକୁ ପାଣି ଆଣିକି ବୋହିକି ଦବାକୁ ପଡୁଛି ଆଉ।
ହଁ ହଁ ଓହୋ ସବୁ ମଞ୍ଜି ପକେଇଛନ୍ତି ନା କି?
ମଞ୍ଜି ପକେଇ ସବୁ ଗଛ ହେଇଯାଇଛି।
ହଁ ଆମର ବି ସେଇ ଗଛ ଲଗେଇଛି ସବୁ କାକୁଡି ଗଛ ଭେଣ୍ଡି ଗଛ ଆମର ଟିକେ ଏପଟେ ନଈ କୂଳିଆ ଜାଗା ଆମର ଆମର ଏଇ ମାଙ୍କଡ ବହୁତ ଅଛି। ଅଛନ୍ତି ମାଙ୍କଡ ଆସି ସବୁ ସବୁ ଲଗାଲଗି ହେତୁ ଠିକ୍ ପରିବା ହେଲା ବେଳକୁ ମାଙ୍କଡ ଆସିକି ଖାଇଯାଉଛନ୍ତି ଆଉ। ସେ ଭେଣ୍ଡି ଲଗା ହେଇଛି ଜହ୍ନି ଲଗା ହେଇଛି କାକୁଡି ଲଗା ହେଇଛି। ଆଉ ବାଇଗଣ ଲଗା ହେଇଛି। ହଳ ଖାଲି ଆମର ହେଇଛି। ନାଇଁ ଖାଲି ଫଳ ହେଇଛି କୋଉଟା କହିଲେ ଆମର ଅ ପୋଇ ହେଇଛି ଆଉ ଲଙ୍କା ହେଇଛି ବାଡିରେ।
ଓଁ ହଁ। ଆମର କିଛି ହେଇନି ଗଛ ସବୁ ଲାଗିଛି ଏବେ। ଯୋଉ ଖରା ହଉଛି ଯଦି ପାଣି ନଦବୁ ସେ ଗଛ ବି ସବୁ ମରିଯିବ। ତାକୁ ଜଗୁଛୁ ଛେଳି ଖାଇ ଯାଉଛନ୍ତି ଗାଈ ପଶି ଯାଉଛନ୍ତି। ଛେଳି ଗାଈ ପସିପାରୁ ନାହାନ୍ତି ଛେଳି ବେଶୀ ହଁ ସେୟା। ହାଲୋ। ହାଲୋ। ହାଲୋ।
ହେଲା କି?
ହାଲୋ ହଁ।
ଯୋଉ ହଁ ସେଇଆା ତ ଆଉ ଆମର କୋ ପାଣି କଖାରୁ ଗଛରେ କୋ ପାଣି କଖାରୁ ଖତ କଣ ଆପଣଙ୍କର ଖତ ସବୁ ନିଜେ ଗୋବରର ଖତ କରିକି ଦଉଛନ୍ତି ନା ଯୋଉ ଇଏ ଲଗଉଛି ସାର ଫାର ଦଉଛନ୍ତି?
ନା ଆମର ସାର ନିଜେ ଗୋବର ଖତ
ଓହୋ ଗୋବର ନା ହଁ ଆମର ବି ସେଇ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ଯା ଦେଢଶୁର ପୁଅ ପୁତୁରା ଦି ଜଣ ପୁଅ ଝିଅ ଆଉ ମୋ ସ୍ୱାମୀ ଆଉ ମୁୁ ଆଉ
ଆପଣଙ୍କ ଗାଁ ରେ କଣ ଗୋଟେ ଭଲ ପର୍ବ ପର୍ବାଣୀ କହିଲେ?
ଆମ ରଜ
ରଜ ପର୍ବ ନା ରଜ ତ ସମସ୍ତଙ୍କ ଆଡେ ପର୍ବ ଭଲ।
ହେଲେ କିନ୍ତୁ ଏପଟରେ କେଉଁଝର ପଟରେ ଟିକେ ଭଲ ହୁଏ ଅଧିକା।
ହଁ ଦୋଳି ଫୋଳି ଫୋଳି ସବୁ ପଡିଥାଏ ନାଇଁକି? ଏବେ ତ ରଜ ଗଲା ଭଲ ହୁଁ।
ବାଲିପାଳ ବେଲ ବାହାଳି ଆଉ ମାନେ ଏଇ ଗାଁ ରେ ଖାଏ ଆମ ଏଇ ବରିପାଳ ଗାଁ ରେ ବିଷ ହେଇଥିଲା
ହଁ ଭଲ ହେଇଥିଲା ନଇ କି
ହଁ
ଆମର ବି ଏପଟେ ଆମର ଯୋଉ ଚନ୍ଦନ ଯାତ୍ରା ଯୋଉ ଠାକୁର ଯୋଉ ଚାପ ଖେଳନ୍ତି
ହଁ
ଆମର ଏପଟେ ଆମର ଗାଁ ରେ ଆମର ଲକ୍ଷେଶ୍ଵରଙ୍କ ମନ୍ଦିର ଗୋଟେ ଅଛି। ବଡ଼ ମନ୍ଦିର ଗୋଟେ ଆଉ ଓ ଆମ ସେ ଗାଁ ଆମର ଯେତେବେଳେ ଚନ୍ଦନ ଯାତ୍ରା ବେଳକୁ ଆମର ଠାକୁର ଚାପ ଖେଳନ୍ତି ସମସ୍ତଙ୍କ ଘରକୁ ଯାଆନ୍ତି ଭୋଗ ଖାଇବା ପାଇଁ ଦୋଳରେ ଆସିକି ବହୁ ଜାଗା ତ ବୁଲନ୍ତି ତାପ ସମସ୍ତଙ୍କ ଘରକୁ ଯାଆନ୍ତି ଭୋଗ ଖାଇବା ପାଇଁ ଆଉ ଲାଷ୍ଟ ଦି ଦିନ ବେଳକୁ କୁ କଣ ହୁଏ ନା ଆମର ଏ ଗାଁ ରେ ଟିକେ ହୁଏ ଯୋଉ ଯାତ୍ରା ପଡେ ସବୁ ଭଲ ବଡ ଯାତ୍ରାପାଟି ଜିନିଷ ପତ୍ର କିଣିବା ବିକା ସବୁ ବଡେ ଭଲ କିଣା ସବୁ ହୁଏ ଆଉ ସବୁ ପୂଜା ପର୍ବ ଭଲ ସବୁ କିିନା ହୁଏ
ହଁ ଏଇ ଚନ୍ଦନ ପୂର୍ଣିମା ଯାତ୍ରା ମୋର ହୁଁ
ହଁ ଆମର ସେଇଡେ ବଢିଆ ତିନି ରାତି ହୁଏ ଯାତ୍ରାଟା ନାଟ ହୁଏ ଭଲ ହୁଏ ଆଉ ଗୋଟେ ସେମିତି ହୁଏ କଣ ଟା ନା ଯୋଉ ଆମର ଏଟା ହୁଁ ଆଉ ଗୋଟେ ହଉଚି ଆମର କଅ କହିଲେ ଜାଗର।
ଉଁ ହୁଁ। ହାଲୋ।